ହଁ ଭାଇ ନମସ୍କାର।
ହଁ ଭାଇ ନମସ୍କାର।
ଭାଇ କଣ କରୁଥିଲେ?
ହଁ ଭାଇ ଦେଖନ୍ତୁ ଏଠି ମୋ ପାଖରେ ଜଣେ ଭାଇ ଶୋଇଛନ୍ତି ତ ସେଥିନାଗି ମୁଁ ଧୀରେ ଏଥିରେ କଥା ହଉଛି, ଆପଣ କଣ ଆପଣ ବି ମ ଲାଗୁଛି ଟିକେ ଧୀରେ ଧୀରେ କୁହନ୍ତୁ କାରଣ ଜୋର ଶୁଭିଲା ସେ ଉଠିଯିବ ବୁଝିପାରୁଛନ୍ତି।
ଆଜ୍ଞା। ଆ ତ ଦେଖନ୍ତୁ ଭାଇ ଆପଣଙ୍କ ସେଆଡା ଏବେ ବର୍ଷା ହଉଛି ନା ହଉ ନାହିଁ।
ଦେଖନ୍ତୁ ଇଆଡେ ବର୍ଷା ପ୍ରାୟତଃ ପାଞ୍ଚ ଦିନ ହବ ଲଗାତାର ଚାଲିଛି ମ ତେ ଲାଗୁଛି ଏଇ ଯାହା ଫଳରେ ନଈ ବଢ଼ି ବି ଆସିପାରେ। ତ ଆପଣଙ୍କ ସିଆଡେ କିଭଳି ପାଣିପାଗ ଟିକେ ବର୍ଣ୍ଣନା କରିବେ କି?
ଦେଖନ୍ତୁ ଆମ ଇଆଡ଼େ ତ ଗତ ଆସନ୍ତା ତା ପହର ଦିନ ଠାରୁ ବର୍ଷା ତ ଲାଗୁ ରହିଛି। ଯାହା ଫଳରେ କି ମାନେ ଆମେ ଇଆଡେ ସବୁ ବିଲ ଫିଲ ସବୁ ମାନେ ପରିପୂର୍ଣ୍ଣ ହେଇଗଲାଣି ପାଣିରେ ଲୋକମାନେ ତଳି ପକେଇଥିଲେ କେଜାଣି ତ ସେ ତଳି ଗୁରା ବି ସବୁ ବୁଡି ଯାଇଛି ତ ଲୋକମାନେ ବିଲରେ ସବୁ ପାଣି ବହୁଛନ୍ତି। ତାପରେ ଆମର ସେକରେ ଗୋଟେ ନଦୀ ଥିଲା ସାନଗେଙ୍ଗୁଟି ଯୋଉଠି କି ବହୁତ ସାରା ମାଛ ବଡ ମାଛ ଯେମିତି ବାଳିଆ ଫଳି, ରୋହି କୋଉମାନେ ସବୁ ସବ ମାନେ ପଢି ଯାଇଛନ୍ତି ସବୁ ମାନେ ବିଲକୁ ପଢି ଯାଇଛନ୍ତି। ଯାହା ଫଳରେ କି ଲୋକମାନେ ବର ସେମାନେ ବିଲ ସାରା ବୁଲି ମାଛ ଧରୁଛନ୍ତି। ଆଜି ତ ମାନେ କେବଳ ଏବେ ଘରେ ଘରେ ମାଛ ଚାଲିଛି ଆଜି ଯେହେତୁ ବର୍ଷା ପାଗ ଚାଲିଛି। ଚାରିଆଡେ ଗାଡିଆ ମାଛ ଉଠି ଯାଇଛନ୍ତି ବୁଝି ପାରୁଛ ନା। ତ ମାନେ ନା ଟିକେ ପାଗ କୁ ଦେଖି ଆମେ ବୁଲିବାକୁ ବହୁତ ଭଲ ପାଉଛୁ।
ଆଜ୍ଞା ଆଜ୍ଞା ପ୍ରାୟତଃ ବହୁତ ଲୋକ ମତେ କହିଲେଣି କି ଏଇ ମାଛ କଥା ତାଙ୍କର ସେଠି ମାଛ ଉ ଉଠୁଛି ବର୍ଷା ଯୋଗୁଁ ବୁଝିପାରୁନି ମାନେ ବର୍ଷା ହେଲେ କାହିଁ ମାଛ ଟା ଉଠେଇ ଜାଣିଛନ୍ତି କି?
। ଦେଖନ୍ତୁ ପାଣି ଅଧିକା ଥଣ୍ଡା ରହିଲେ ମାନେ ମାଛ ମଲାଣି ମାଛ ବେଶୀ ଭଲ ଲାଗେ ନା ବୁଝ ସେମାନେ କହୁଛନ୍ତି କି ମାନେ ଆମେ କିଛି କମ୍ ପାଣିକି ଯିବ ଯୋଉଠିକି ପାଣି ଗରମ ରହୁଥିବ ବୁଝି ପାରୁଛନ୍ତି। ତ ସେମାନେ ଗରମ ପାଣି ଆସାରେ ବାହାରକୁ ପଳେଇ ଆସନ୍ତି। ଯାହା ଫଳରେ ଲୋକମାନଙ୍କ ଶିକାର ହେଇଜାନ୍ତି।
ଆଜ୍ଞା।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
ତ ଆପଣ ସକାଳୁ କଣ କଣ ଖାଇଛନ୍ତି ଟିକେ କହିବେ?
ମୁଁ ତ ସକାଳେ ଖାଇଥିଲି ଆଜି। ବରା, ଇଟଲି, ତରକାରୀ ବିଟ ଲୁଣ। ପାଣି ଟିକେ ପିଇଥିଲେ କାମ୍ପା ଗୋଟେ ପିଇଥିଲେ ଉଠୁନି
ଆଜ୍ଞା। ତ ଆପଣଙ୍କୁ କାମ୍ପା ଥଣ୍ଡା ଟା ବହୁତ ଭଲ ଲାଗେ ବୋଧେ।
ଆଜ୍ଞା ସାର୍ ମତେ ଫାଣ୍ଟଆ ବହୁତ ଭଲ ଲାଗେ। ତାକୁ ଛାଡି କି ମୁଁ ଗୋଟେ ମୁଁ ମୁହୁର୍ତ ବି ରହି ପାରେନି।
ହଁ ଆଜ୍ଞା ମୁଁ ବି ସକାଳୁ ଭାବୁଥିଲି କିଛି ଖାଇ ବୋଲି ବରା ତରକାରୀ କିନ୍ ତୁ ଘରେ ସକାଳୁ ଭାତ ଡାଲେଇ ଆଉ ଉପରୁ ଟିକେ ଆଳୁବର୍ତା କରିଦେଇଥିଲେ କାରଣ ମୁଁ ଟୁ ଟୁ ଗୋଟେ ଲେଟ୍ ହେଇଗଲା ତ ଆମର ସ ଗରମ ଭାତ କରିଦିଅନ୍ତି ତ ମୁଁ ଗରମ ଭାତ ଖାଇଦଥିଲି ଏତେ ସକାଳୁ।
ଓହୋ ମାନେ ବର୍ଷା ପାଗ ଉଠୁ ଉଠୁ ଆପଣ ଗରମ ଭାତ ଖାଇଚନ ମାନେ ଆପଣଙ୍କୁ ବହୁତ ଭଲ ଲାଗୁଥିବେ ସେ ସମୟରେ।
ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ ଶୁଣିଛି ଆପଣ ନିଜ ସ୍ୱରରେ ଲାଗି ବହୁତ ବ୍ୟାୟାମ କସରତ କରନ୍ତି।
ଆଜ୍ଞା, ଆଜ୍ଞା, ସାର୍
କଣ ଟିକେ କରନ୍ତି ଟିକେ କହିବେ କଣ, କଣ କାମ
କ କାମ ତ ସେମିତିକରେ ବେଶୀ ବେସ୍ କିଛି ନାଇଁ ବାସ୍ ଖାଲି ଆମକୁ ଆମ ଡ଼ାଇଟିଂ ଉପରେ ମାନେ ଟିକେ ବେଶି ଏଇ ନଜର ରଖିବାର ଅଛି ତ ମୁଁ ଜମାରୁ ଅ ଦିନ କୁ ଚାରି ବକ୍ତରୁ ମଁ ଜମା ଦି ବକ୍ତ ଖାଏ କେତେବେଳେ, କେତେବେଳେ ଏମିତି ତିନି ବକ୍ତ ଖାଇଦିଏ। ତ ତାପରେ ମୁଁ ବସିକି କଣ କରେ ନା ବସିକି ତାପରେ ଯୋଗ କରେ। କିଛି ସମୟଙ୍କ ପାଇଁ ଧ୍ୟାନ ମଗ୍ନ କରେ ମୁଁ ମୌନ ବ୍ରତ ରଖେ ଦିନକୁ ପାଖା ପାଖି ଦି ଛଅ ଘଣ୍ଟା ପାଖାପାଖି ସେ ସମୟରେ ମୁଁ କାହା ସହିତ କଥା ହୁଏନି କି ମୋ ସହିତ ବି କେହି କଥା ହୁଅନ୍ତି ନି। ଯାହା ଫଳରେ କି ଆମ ମସ୍ତିଷ୍କ ବୁଦ୍ଧିଟି ବେଶି ବଢିବ। ବୁଝୁଚନ୍ତି ଏଇ ସବୁ କଲେ ମାନେ ଶରୀର ଟିକେ ସୁସ୍ଥ ରହିବ ସଦାବେଳେ
ଆଜ୍ଞା ଆଜ୍ଞା ମୁଁ ବୁଝୁଛି ଆପଣ ଯାହା କହୁଛନ୍ତି ଠିକ। ତ ଦେହ ନାଗି ଏତେ ସବୁ ଜିନିଷ କରୁଛନ୍ତି। ମୁଁ ବି ବହୁତ ଚେଷ୍ଟା କରୁଛି ଦେହ ସୁସ୍ଥ ରଖିବି। ସକାଳ ଉଠିବି ପଥମ ଦେଖନ୍ତୁ ମୁଁ ମୋ ନି ତ୍ୟ କର୍ମ ସାରିବି ତ ତାପରେ ଟିକେ ଗରମ ପାଣି ପିଉଚି। ଗରମ ପାଣି ପିଇ ସାରିଲା ପରେ ଦଶ ଗୋଟି ଯୋଗ କରୁଛି ତା ପରେ ଖାଦ୍ୟ ଗ୍ରହଣ କରୁଛି ବୁଝିପାରୁଛନ୍ତି।
ଆଜ୍ଞା ଆଜ୍ଞା
ହ ଆପଣ ଠାକୁର ପୂଜା କରନ୍ତି?
ମୁ
ଉଁ ହୁଁ ହୁଁ ତ ଆପଣଙ୍କୁ ଠାକୁର ପୂଜା ଭଲ ଲାଗେ ନା ନାଇଁ
ଆଜ୍ଞା ଦେଖନ୍ତୁ ସେମତି ତ ହବ ଭଲ ଲାଗିବ ଭଲ ନ ଲାଗିବା ଉପରେ କଥାଟା ଯାଉନି ଯେହେତୁ ଠାକୁରଙ୍କୁ ମାନେ ଆମ ପୂର୍ବ ପୁରୁଷ ମାନେ ପୂଜା କରି କରି ଆଉଛନ୍ତି ତ ଆମେ ବି କରୁ।
ଓ ହୋ ଆଜ୍ଞା ଆଜ୍ଞା ଆପଣ ଆପଣଙ୍କ ଦେହ ପା ଠିକ ଅଛି ବର୍ଷା ପାଗରେ
ହଁ ସେମିତି ଚାଲୁଚି ଦେହ ଟିକେ ଅସୁସ୍ଥ ଲାଗୁଛି ତଥାପି ଅସୁସ୍ଥତା କୁ ଖାତିରେ ନକରି ପାଣି ଭିତରେ ପଶି ଯାଉଛି ଯାହା ଫଳରେ କି ଆଜି ଗୋଟେ ଜୋ କ ଲାଗି ଯାଇଥିଲେ ମୁଁ ଗୋଡରେ ବୁଝୁଛନ୍ତି ନା
ହଁ ହ
ସେ ଯୋକ ବହୁତ ସାରା ରକ୍ତ ପିଇ ଦେଇଥିଲା। ତାକୁ ଯେତେବେଳେ ମୁଁ ଛଡେଇଲି ତ ସିଏ ମୋର ଗୋଡର ଏକ କାଣି ଆଙ୍ଗୁଠିରେ କ୍ଷୁବ୍ଧ କଣା ଟଏ କରିଦେଇଥିଲା। ଯୋଉଠୁ କି ବହୁତ ସାରା ରକ୍ତ ବାହାରୁ ଥିଲା ବୁଝିପାରୁଛନ୍ତି
ଆଜ୍ଞା ଆପଣ କଣ ପାଇଁ ମାନେ ଏତେ ବର୍ଷାରେ ଆପଣ ଥଣ୍ଡା ଦେହ ତା କଣ ମାଛ ଧରିବା କଣ ନିହାତି ଦରକାର ଘରେ କିଛି ଛି ବେସନରେ ପକୁଡି କି ପୁରୀ ତରକାରୀ ଛାଣିଦେଲେ କଣ ହବନି? ଆଇଁଷିଆ କଣ ନିହାତି ଦରକାର ଆଇଁଷ ଟିକେ
ନାଇଁ ଦେଖନ୍ତୁ ମାଛ ତ ମତେ ଧରି ଆସନା କିନ୍ତୁ ମୁଁ ଯାଇଥିଲି ଦେଖିବା ପାଇଁ।
ଓହୋ ଆପଣଙ୍କୁ ଦେଖିବାକୁ ବହୁତ ଭଲ ଲାଗେ ତାହେଲେ ହ ନାଇଁ କିଛି ନାଇଁ ମୁଁ କହୁଥିଲି ଦେଖ ନ ଦେଖ କିଛି ନାଇଁ ନିଜ ଶରୀର ଟାକୁ ପ୍ରଥମ ଦେଖିବା ଟା ବହୁତ ଭଲ।
ଆଜ୍ଞା
ତ ଆପଣ ଥଣ୍ଡା ପାଗରେ ଯଦି ଘରେ ଟିକେ ରହିଥାନ୍ତେ ତ ଆଜି ଏଇ ଅବସ୍ଥା ହେଇନଥାନ୍ତା।
ହୁଁ ଆପଣଙ୍କ କଥା ହେତା ଠିକ୍ ଅଛି କହିଲଲେ ଯେହେତୁ ସମସ୍ତେ ଯାଇଥିଲ ଦେଖିବା ପାଇଁ ତ ପଳେଇଲି।
ଓ ଆଉ ଗାଧବେଳେ କଣ ଖାଇଥିଲେ?
ଗାଧୁଆ ବେଳେ ଖାଇଥିଲି ଯେ ଭାତ ଡାଲି ଆଉ ଅଣ୍ଡା ଭୁଜିଆ।
ଉ ହୁଁ ଆଉ ମା ଆଉ ମାଛ କଣ ଧରିଥିଲେ କହୁଥିଲେ ମାଛ ଖାଇଲେନି।
ନାଇଁ ନାଇଁ ମାଛ ଆମର ଗୋଟେ ବନ୍ଧ ଘରକୁ ଦେଇଦେଲୁ। ଆମର କେହି ଗାଡିଆ ମାଛି ଖାଆନ୍ତିନି ତ।
କଣ ପାଇଁ ଗାଡିଆ ମାଛରେ କଣ ମାନେ ଅସନା କଣ କଲା ଗାଡିଆ ମାଛ?
ହର୍ଷଣା ଲାଗେ ନା କିନ୍ତୁ ଛୋଟବେଳେ ମାନେ ଏଇ ସବୁରେ ଅଭ୍ୟାସ କରନି ନା ଗାଡ଼ିଆ ମାଛ। ଏଇ ଭାତକୁ ଭଲ ଲାଗୁନି।
ଆପଣ ପୂର୍ବ ପିଡିଆ ମାନେ ଠାକୁର ପୂଜା କରୁଛନ୍ତି ଅ ତଥାପି ଆଇଁଷ ଖାଉଛନ୍ତି ଆ ଆପଣକୁ ଟିକେ ଅକଳିଆ ଲାଗେ ନା?
କାଇହିଁକି ସେମିତି କୁହନ୍ତୁନି ମତେ ଲାଜ ଲାଗେ। ଯଦି ଲାଗିବ ତ ମୁଁ ସେଇ ମୁହୂର୍ତ୍ତରେ ମୁଁ ଆଇଁସ ଖାଇବା ଛାଡିଦେବି।
ଓ ହଁ ଆପଣଙ୍କ ପ୍ରାୟ କେତେ କ୍ଲାସ ହବ।
ଆପଣଙ୍କୋର ତ ପ୍ଲସ୍ ଟୁ ବର୍ତ୍ତମାନ ସରିଛି। ତ ମାନେ ସେଇ ଧରିନିଅନ୍ତୁ ପ୍ଲସ ଥ୍ରୀ ଥର୍ ଫାଷ୍ଟ ଇୟର ଚାଲିଛି ଆଉ
ଓ ହଁ ଆପଣ ବୟସ କେତେ?
ବୟସ ଉଣେଇଷି
ଓହୋ ବହୁତ କମ ବୟସ ଅଛି ପଢାପଢି କରନ୍ତୁ ଆପଣଙ୍କ ଜବାବ ସୁନିଶ୍ଚିନ୍ତ ହବ ଜାଣିଛନ୍ତି ନା ନାଇଁ?
ଆଜ୍ଞା।
କଥାବାର୍ତ୍ତା ଶୈଳୀ ମତେ ବହୁତ ଭଲ ଲାଗିଲା। ଆଉ ଆପଣ ବି ନିଜ ଶରୀର ନେଇକି ଏତେ ଯତ୍ନ ନେଉଛନ୍ତି ଯୋଗ କରୁଛନ୍ତି। ତ ଆପଣ ପରିବାରର କେତେ ସଦସ୍ୟ ଟିକେ କହିବେ କି?
ପରିବାରରେ ଦେଖନ୍ତୁ ମୋର ବାପା ମୋ ମାମା ମୋ ଦିଦି ଆଉ ମୁଁ ଆଉ ମୋ ବା ମୋ ଜେଜେ ଆଉ ମା ସେମାନଙ୍କର ମାନେ ବୟସ ହେଇଯାଇଥିଲା ତ ସେମାନେ ମୃତ୍ୟୁବରଣ କରିଦେଇଛନ୍ତି।
ହଁ।
ଆଜ୍ଞା। ଆପଣଙ୍କ ପରିବାରରେ କେତେ ସଦସ୍ୟ?
ଆମ ପରିବାର ଆମେ ତିନି ବାପା ବୋଉ ଆଉ ମୁଁ
ଏ ତ ବହୁତ ଭଲ ଆପଣଙ୍କୁ ଟିକେ ବେଶିକିଲା ଗେଲ୍ହା କରୁଥିବେ ବୁଝୁଛନ୍ତି
ସେତିକି ମୋ ମୁଣ୍ଡରେ ପ୍ରେସର ସେତିକି ଏଇଟା ମନେ ରଖିଥିବ ବୁଝିପାରଛ
ଆଜ୍ଞା
କଆଟେ ଯାଇଥିଲେ ବୁଲିବା କତା ଯାଇନାହାନ୍ତି?
ଯାଇଥିଲି ଭୂଷଂପୁରୀ ଯାଇଥିଲି ମହାବିନାକ ମନ୍ଦିର ଯାଇଥିଲେ। ହଁ କପିଳାସ ଯାଇଥିଲି ବୁଝିପାରୁଛ?
ଆଜ୍ଞା ଆଜ୍ଞା।
ହଁ ଯାଇଥିଲି ବୁଲିବା ପାଇଁ ତାପରେ ସମତିକୁ ମୋର ଅସୁବିଧା ହେଇଥିଲା। ଦେଅର ଟିକେ ଅସୁସ୍ଥ ହେଇ ଅସୁସ୍ଥ ହେଇଥିଲା ଦେହେତ ମୁଁ ବେଶୀ ଜାଗା ବିଲାକୁ ଯାଇନଥିଲି।
ଆଃ ହଁ ମୁଁ ବୁଝିଲି ବୁଝିଲି। ତ ଆପଣଙ୍କର ଭୁସୁଣ୍ଡପୁର ଗୋଟେ ପାର୍କ ଯାଇଥିଲେ ମହାବିନା ବି ଯାଇଥିଲେ ନାଇଁ କି? ତ ଆପଣ ଆଉ କୁଆଡେ ବୁଲାବୁଲି କରିନାହାନ୍ତି ସେକେଣ୍ଡ ରଜରେ?
ଇଛା ହଉନଥିଲା।
ଓ ହୋ ମତେ ଲାଗୁଛି ଆପଣ କିଛି କ୍ରିକେଟ ଖେଳନ୍ତି କି? ତ ଏବେ ବର୍ଷାରେ ଆପଣ କି କ୍ରିକେଟ ଖେଳ ଟି ବନ୍ଦ ହେଇଯାଇଥିବ ମୋତେ ଲାଗୁଛି।
ଆଉ ବର୍ଷରେ ଆମେ ଟିକେ ମାନେ ଭଲ ଲାଗେ କ୍ରିକେଟ ଖେଳିବା । ଆମେ ଟିକେ ମାନେ ଓଧା ହେଇକି ଖେଳୁ କ୍ରିକେଟ ଯାହା ଫଳରେ ମତେ ବହୁତ ମଜା ଲାଗେ।
ଆପଣ ବୋଲିଂ କରିପାରନ୍ତ ଏ ବର୍ଷାରେ?
ଆଜ୍ଞା।
ହୁଁ। ନାଇଁ ଆମ ଇଆଡେ କ୍ରିକେଟ ଖେଳ ବନ୍ଦ ହେଇଲାଣି ଆପଣ ବର୍ଷାରେ ଖେଳୁଛନ୍ତି ଆପଣ ବହୁତ ବାଳୁଙ୍ଗା ହେଇଥିବେ ବୋଧେ? ଲାଗୁଛି।
ନାଇଁ ନାଇଁ ଦେଖନ୍ତୁ ଆମର ଟିକେ ମାନେ ଟିକେ କଂକ୍ରିଟ ଜାଗା ତ ମାନେ କଂକ୍ରିଟ ଜାଗା ତ ଆମେ ଭଲ କାଦୁଅ ଫାଦୁ ନହିଁ ବେଶୀ।
ମୁଁ ଆଉଛି ମତେ ଭୋକ କଲାଣି ହେଲା। ମତେ ଭୋକ କଲାଣି ଆଉ ଟିକେ ମୁଁ ଯାଉଛି ଛତୁଆ ଖାଇକି ଆସିବ ରଖ । । ଆଜ୍ଞା।